ହଁ
ଝିଅ କଣ କରୁଛୁ,
ହାଲୋ। ହେଇ ଟିକେ ବସିଥିଲି ଏନିକା ଆଉ। ବସିଥିଲି ଏଇନିଗା। ଏଁ ବାବା ଯାଇଚନ୍ତି ଟିକେ ଏଇ ବାହାରେ ଅଛନ୍ତି। ଏ ମାମାଏ ରୋଷେଇ ସାରିକି ଏଇନା ବସ୍ଚି ଆଉ।
ଆଜି କଣ ରୋଷେଇ ହେଇଚି?
ଆଜି ହେଇଛି ଆଜି ଗୁରୁବାର ତ ଭାତ ହବନି ଆଜି ରୁଟି ଆଉ ସନ୍ ତୁଳା ହେଇଛି ଆଉ।
ଖରା ଗରମକୁ ଆଉ କିଛି ଜିନିଷ ଖାଇୟାକୁ ଇଚ୍ଛା ହଉନି।
ହଁ ପରା ଖାଲି ପଖାଳ ଖାଇବା ପାଇଁ ଇଚ୍ଛା ହଉଛି।
ହଁ ମୁଁ ତ ପଖାଳ ଖାଇବି କାରଣ ଆଜି ଟିକେ ଖରାରେ ବାହାରକୁ ଯାଇଥିଲି ତ ଉଁ ହେଁ ଭଲ ଲାଗୁନି ଦେହ ଟା ତ ଟିକେ ପଖାଳ ଖାଇୟା। ଖରା ଦିନେ ତ ଖାଲି ଟିକେ ପଖାଳ ଖାଇବାକୁ ଭଲ୍ ଲାଗିବ।
ଆଉ ଯୋଉ ସାନ ଖୁଡ଼ିଆକା ସବୁ ଭଲ ଅଛନ୍ତି? ଛୁଆମାନେ ସବୁ ଭଲ ଅଛନ୍ତି?
ହଁ ସମସ୍ତେ ଭଲ ଅଛନ୍ତି। ଛୁଟି ତ ଥିଲା ଆଜି ସ୍କୁଲ୍ ଖୋଲିଲା ସମସ୍ତେ ସ୍କୁଲ୍ ଯାଇଥିଲେ। ଏଁଅଁ ବୋହୁ ମାନେ ବହୁତ୍ ଦିନ୍ ଛୁଟି ଥିଲା ନା ଛୁଆ ମାନେ ସବୁ ଘରେ ଟିକେ ମଜା ମସ୍ତି କରୁଥିଲେ ସବୁବେଳେ ଟିକେ ଏକିନା ସ୍କୁଲ୍ ଖୋଲିଲା ନୂଆ ନୂଆ ତାଙ୍କୁ କୁଲ୍ ଯିବେ ଏଇନିଆଁ ସଖାଳୁ ଯିଏ ପୁରା ଆସିବେ ଚାର୍ଟା ଆଉ।
ହଁ ଆମ ଆଡ଼େ ଗରମ୍ କେମିତି ହଉଛି କିରେ?
ଏଁଆଉ ଖରା ତ ପୁରା କହନା ଜୋରେ ପୁରା ଖାଲି ବଡ଼୍ ରଜ ଦି ତିନ୍ ଦିନ୍ ତିଏ ବର୍ଷା ଦି ତିନ୍ ଦିନି ଏବେ ଟିକେ ଟିକେ ହେଇଛି ବୋଲି ଟିକେ ଥଣ୍ଡା ପାଗ ଲାଗୁଚି କିନ୍ତୁ ଗରମ୍ ହଉଛି ପ୍ରର୍ବଳ ତଥାପି।
ହଁ ପରା ଗୁଳୁ ଗୁଳି ଟା ହଉଚି।
ହଁ ଏଇନିଆଁ ତ ଟିକେ ଗୁଳୁ ଗୁଳି ହଉଛି ଯେତେ କାଳିଆ ଦେଲେ ବି ଗୁଳୁ ଗୁଳି ହଉଛି।
ହଁ।
ଆଉ ଆଜ୍
ଆଉ ଯୋଉ ଦେ। ଆଜି ତ କିଛି ନହିଁ ପଖାଳ ଖାଇବୁ ସବୁ ଭଜା ହେଇଚି ପଖାଳ ଖାଇବୁ ଆଉ।
ହଁ ଗରମୁକୁ ତ ପଖାଳ ଭଜା ଭଲ କାରଣ ଏତେ ଜୋର ଗରମ ହଉଛି ନାଁ। ଆରେ ଆଉ ଯାହା ଖାଇଲେ ବି ଭଲ।
ଆଉ ଯଉ ତୁ କଣ ଖାଇଥିଲୁ ଚାଟା ଆଳୁକୁ?
ମୁଁ ତ ଆଜି ଟିକେ ଯାଇଥିଲି ବାହାରୁକୁ ଟିକେ ଯିଏ। ଏଁ ଆସିଲା ଆଳୁକୁ ଲେଟ୍ ହେଇଯାଇଥିଲା ଲେଟ୍ ରେ ଆସିକି ପହଞ୍ଚିଲି ଘରେ ନା ଟିକେ ଦାଙ୍କ୍ ତ ଖାଇଥିଲେ ଆଉ କିଛି ଖାଇନି।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
ମୁଁ ତ ଘରେ ପହଞ୍ଚିଲା ଅଳୁକୁ ବି ଚାରିଟା ହେଇଯାଇଥିଲା ତ ଭାତ ଖାଇଥିଲି ଆସିକି ଆଉ।
ଆଚ୍ଛା।
ଆଉ ତୋ? ହଁ ଘରେ ସମସ୍ତେ ଭଲ ଅଛନ୍ତି। ଆଉ ତୋ ଯୋଉ ଚିତ୍ର ସବୁ ଏଇନାକେ ଚାଲିଛି କାମ।
ହଁ ସବୁ ଭଲ ଚାଲିଛି ଅର୍ଡର ବି ଏବେ ଆସୁଚି ଜେ ପୋଟ୍ରରେଟ ଅଡ଼ର କରୁଛି। ଆଉ ସବୁ ଏମିତି ଘରେ ପ୍ରାକ୍ଟିସ୍ ଯାହା ଯେମ୍ ଚାଲୁଛି ଏବେ କ୍ରାଫ୍ଟ କାମ ବି କରୁଥିଲି ଏବେ ଏଇ ଜଷ୍ଟ କରୁଥିଲି ସରିଲାକୁ ତତେ ଫୋନ୍ କଲି।
ହଁ ଆଉ ଉ କ୍ଲାଲ ଆଟ୍ କ୍ଲାସ୍।
ହଁ ହଁ ଆର୍ଟ କ୍ଲାସ ଚାଲିଚି ସଣ୍ଡେ ତ ହଉଚି କ୍ଲାସ। ଆଉ ଗୋଟେ ନୂଆ କାମଟେ ଏବେ ଆସିଚି ଅଫର ଜଣ ଦେଇ ଚନ୍ତି ଯେ ଜଣେ ଏନଜିଓ ସମ୍ଭାଳୁଚନ୍ତି। ଏଁ ଯୋଉ ମୁକ ବଧିର ଗୋ ଗୋଟେ ସ୍କୁଲ୍ ଅଛି ଅନ୍ଧ ମୁକ ବଧିର ତ ସେଇ ଠି ଡ୍ରଇଂ ଶିଖେଇବା ପାଇଁ ଯେ ଭାବୁଚି ସେଠି ଜଏନ୍ କରିବି ଆଉଁ।
ହଁ ଭଲ କଥା। ଭଲ ଜିନଷଟେ ବି ତୋ କଳା ତୁ ଶିଖିଚୁ ତତେ ବଲେ। ଭଲ ଡ୍ରଇଂ କରୁଚୁ ବୋଲି ତତେ ଗୋଟେ ଭଗବାନ ବଢିଆ କଳାଟେ ଦେଇଚନ୍ତି। ତୁ ତାକୁ ସେମତି ସମସ୍ତିଙ୍କି ଶିଖେଇକି। ଏଁ କିଛି ଇଏ କର ଭଲ କଥା। ତମ ପାଖେରେ ସବୁ କଳା ନଥାଏ ତ। ହଁ ତତେ ଭଗବାନେ ଗୋଟେ ବଢିଆ କଳା ଦେଇଚନ୍ତି ତୁ ବି। ଇ ତୁ ଶିଖିବା ଦ୍ଵାରା ବି ଅନ୍ୟମାନଙ୍କୁ ବି ଶିଖେଇ ପାରୁଚୁ। ତ ସେଇଟା କର ଗୋଟେ ଭଲ ଜିନଷ ତୋ ପାଖରେ ଗୋଟେ ବଢିଆ କଳା ଅଛି ତୁ ତାକୁ ବ ଜେଇ ରଖ।
ହଁ ଏଁ କଥା ଚାଲଚି ଏଇ ଗାଁ ରେ ବି ସ୍କୁଲ ରେ। ଆ ପ୍ରାଇମେରୀ ସ୍କୁଲରେ ବି କହୁଥିଲେ। ରବାରିଆ ଶିଖେଇବା ପାଇଁ ଗୋଟେ ରୁମ ଦେବେ। ପିଲାମାନେ ଗାଁ ପିଲାମାନେ ଯିଏ ଇଚ୍ଛୁକ ଅଛନ୍ତି ଡ୍ରଇଂ ଶିଖିବା ପାଇଁ ତାଙ୍କୁ ସି ଖେଇବି ଆଉ।
ହୁଁ କାରଣ ଗାଁ ପାଖ ଛୋଟ ଛୋଟ ଛୁଆ ଜଣ ଜଣେ। ଣକୁ ଅଁ ଏମତି କିଛି ଟିଚର ମିଳନ୍ତିନି କି କିଛି ଘରେ ବି ସ୍କୋପ ଦିଅନ୍ତିନି। ତୁ ବି ଯଦି ପାରୁଚୁ ତୋ ଯୋଉ ମୁଁ ଯୋଉ ଛୋଟ ଛୁଆମାନେ ମାନେ ଇଣ୍ଟରେଷ୍ଟେ। ଚିତ୍ର ପ୍ରତି ପ୍ରତି ତାଙ୍କ ତୋ ଆଖ ପାଖରେ ଯୋଉ ଛୁଆ ଥିବେ ତୁ ତାଙ୍କୁ। ତୁ ବୁଝେଇକି। ଏଁ ମାନେ ଯେମତି ତାଙ୍କ ଘରେ ବି କିଛି କହିକି ଛୁଆମାନୁଙ୍କୁ ଶିଖା ଭଲ କଥା। କାରଣ ଗୋଟେ ଗୋଟେ ଛୁଆଙ୍କ
ଥା ହେଇଚି। ଆଁ ଯୋଉ ଗାଁ ସରପଞ୍ଚଙ୍କ ସହିତ ବି କଥା ହେଇଚି ସେ। ଆପ୍ରୁଭାଲ ଦେଲେ କୋଉ ଦିନ ଗୋଟେ ଯାଇକି କ୍ଲାସ ଷ୍ଟାର୍ଟ କରିବି ଆଉ।
ହଁ ଭଲ କଥା କାରଣ ଛୁଆ ଏମତି। ଏ ଜଣ ଜଣଙ୍କର ଇଚ୍ଛା ଥାଏ କିନ୍ତୁ କିଛି ମିଳେନି। ତାଙ୍କୁ ଟିଚର୍ ମିଳନ୍ତିନି କି। ଘରେ ସ୍କୋପ ମିଳେନି କରିପାରନ୍ତିନି ତୁ ଯାହାହଉ ସେଇ ଗୋଟେ ଖୋଲିକି କିଛି ଗୋଟେ। ଛୁଆଙ୍କୁ କି ଭଲ ଜିନିଷ ବି ତୋ ପାଖେରେ ବି ସେ କଳା ଅଛି ଛୁଆ ବି ତୋଠୁ କିଛି ଶିକ୍ଷା ପାଇବେ। ତତେ ବି ବହୁତ୍ ବଢିଆ ଲାଗିବ କାରଣ ତୋ। ତୋ ତୁ କିଛି ଛୁଆଙ୍କୁ କିଛି ଶିଖେଇ ପାରିବୁ ତତେ ବି ବହୁତ୍ ଖୁସି ଲାଗିବ ଆଉ ଛୁଆମାନେ ବି ଶି ଖିକି ବହୁତ୍ ଆଗୁକୁ ଯିବେ ବହୁତୁ ଗୋଟେ ଭଲ କ ଥା ଆଉ।
ଆଉ ଯୋଉ କଣ କହୁଥିଲି କହିଲୁ ଯୋ ପାର୍ଲର କୋର୍ସ କଲେ ଆମେ ମିଶିକି କରିବା କି?
ଅଁ ମିଶିକି କଲେ ତ ଭଲ ହୁଅନ୍ତା। ତୁ ବି ଶିଖି ପାରନ୍ତୁ ମୁଁ ବି ଶିଖି ପାରନ୍ତି ଆ।
ଠ ମିଶିକି କଲେ ବି ଆମର ମାନେ ଭଲ ହୁଅନ୍ତା ଯେହେତୁ ଆମେ ଦି ଜଣ ଦି ଭଉଣୀ ପାଖାପାଖି ହେଇକି ସବୁ କିଛି ଗୋଟେ ମ୍ୟାନେଜ କରିପାରନ୍ତେ।
ହଁ ହଁ ସେଇଥିପାଇଁ କହୁଥିଲି ମିଶିକି କଲେ ଗୋଟେ ଭଲ ହୁଅନ୍ତା ଆଉ।
ହଁ ପାର୍ଲର ଜିନିଷଟା ବି ଗୋଟେ ଭଲ ଜିନିଷ କାରଣ ସେ ସବୁ ସବୁବେଳେ ଚାଲିପାରିବ ସେଇ ଜିନିଷଟା। ତାପରେ ଆମେ ଚାଲିବା ସହିତ ଆମେ ବି କିଛି ଶିକ୍ଷା ପାଇପାରିବା। ନିଜେ ତ କିଛି କରିପାରେ ହଁ ନିଜେ ତ କିଛି ଶିଖିବା
ହଁ ନିଜ ପାଇଁ ତ ଆଟଲିଷ୍ଟ କରିପାରିବା ସବୁ ଜିନିଷ ଶିଖିବା କଥା।
ହଁ।
ଓଉ ଶିଖିକି ଯଦି ଆମେ ନିଜେ ଇଣ୍ଡିପେଣ୍ଡେଣ୍ଟ ହେଇପାରୁଛେ ତାହେଲେ ଅସୁବିଧା କଣ?
ହଁ କାରଣ ଜଣଙ୍କ ଉପରେ ନିର୍ଭର କରିବା ଘରେ ଜଣେ ଲୋକ ଉପରେ ନିର୍ଭର କରିବାଟା ଠିକ ନୁହେଁ ସମସ୍ତେ କିଛି କିଛି ଇନକମ କଲେ ଆ ଘରେ ବି ସମସ୍ତେ ଖୁସିରେ ରହିପାରିବା ଆମେ ବି ରହିପାରିବା। ଷଲେ ସେମାନେ କେତେ ସବୁ ଜିନିଷକୁ ଇଏ କରିବେ ଆମେ ବି ଯ ସୋଉ ଜିନିଷ ଆମକୁ ଆସିଛି ଆମେ ଯଉ ପ୍ରତି ଟିକେ ଇଣ୍ଟରେଷ୍ଟ ଆମେ ତାକୁ ଆଉ ଟିକେ ଅଧିକ ଶିଖିକି କି
ହଁ ଆମ ଯୋଉ ଅ ହଁ ଆମେ ଯୋଉ ଜିନିଷ ଟା ଶିଖିଛନ୍ତି ତାକୁ ଯଦି ଆଉ ଟିକେ ବେଟର କରି ପାରୁଛେ ତାହେଲେ ଆହୁରି ଭଲ ଆମେ ବି ଶି ଶିଖିବା ଅନ୍ୟକୁ ବି କିଛି ଶିଖେଇ ପାରିବା ଆମ ଦ୍ୱାରା ବି ଆଉ ଜଣେ ବି ହେଲ୍ପ ଫୁଲ ହେଇ ପାରିବ।
ହଁ।
ଆଉ ବା ବାବାଙ୍କ ଦେହ ଭଲ ଅଛି?
ହଁ ସମସ୍ତଙ୍କ ଦେହ ଏବେ ଟିକେ ଭଲ ଅଛି ତ। କେହି ବାହାରକୁ ଯାଉନାହାନ୍ତି ଯେତେ ଜୋର
ହଁ ଆମେ ଭାବୁଚୁ ଝିଅ ଆଉ ମୁଁ ଗାଁକୁ ଆଉ ଦି ତିନି ଦିନ ପରେ ଯିବୁ ଟିକେ ବୁଲିକି ଆସିବୁ ଆଉ।
ହଁ ଏ ବର୍ଷତ ରଜକୁ ଆସି ହେଲାନି ଆସ ବୁଲିକି ଯିବ। ଟିକେ ଭଲ ଲାଗିବ ବି ମଝିରେ ମଝିରେ ଟିକେ ଏପଟରୁୁ ଆଉ ଆସିଲେ ଘର ଲୋକଙ୍କ ସାଙ୍ଗରେ ମିଶିଲେ ଟିକେ ଭଲ ଲାଗିବ ଆଉ ଆସିଲେ ବି ଆମେ କଣ ହଉ ଗୋଟେ ପ୍ଲାନ୍ କରିକି ଗୋଟେ ଭୋଜି କରିବା। ହ ଆସିବ ରହିକି ଯିବ ଭଲ ଲାଗିବ।
ହଉ ମୁଁ ଯୋଉଦିନ ଯିବି ତା ପୂର୍ବରୁ ଫୋନ କରିବି ଆଉ।
ହଁ ହଁ। ଆସିଲେ ବି ବହୁତ ଭଲ କଥା ମଝିରେ ମଝିରେ ଟିକେ ବୁଲିକି ଯିବା କଥା କେତେ? ସେପଟ ଏରିଆରେ କେତେ ଆଉ ରହିବ ମଝିରେ ମଝିରେ ବି ଆସିବା କଥା।
ହଁ ବା।
ଆମେ ବି ଯିବା ତ ସମୟ ହଉନି ନା ସବୁବେଳେ ତ।
ସେଇଆବା।
ବ୍ୟସ୍ତବହୁଳ ଜୀବନ ଭିତରେ ସମୟ ହଉନି ଟିକେ ଆଉ।
ହଁ ଏଇ ବ୍ୟସ୍ତବହୁଳ ଜୀବନରୁ ତ ପରିବାର ପାଇଁ ଯଦି ଅ ଟିକେ ଟାଇମ ବାହାର କରିକି ସେମାନଙ୍କ ସହିତ ଟାଇମ ସ୍ପେଣ୍ଡ କଲେ ସେମାନଙ୍କ କୁବି ଖୁସି ଲାଗିଵ ଆମୁକୁ ବି ଟିକେ ସାଟିସିଫାଏଡ଼େ ଲାଗିବ। ଆଉ ଏମିତି ତ ଚାଲିଛି ଆଉ। ହଉ ଯିବୁ ଆମେ ଟିକେ ବୁଲାବୁଲି କରିବା ଆଉ ହେଲା।
ହଁ ନିହାତି ଭାବରେ ଯୋଉ ଦେଖେ ଥିବ ଖରା ହଉଚି ଯେହେତୁ ଯୋଉ ଦିନ ଟିକେ ପାଗ ଭଲ ଥିବ ସକାଳୁ ନହେଲେ ପଳିଆ ତ।
ହଁ ହଁ ଦେଖେ ଖରା ହବା ପୂର୍ବରୁ ଯିବୁ ଭାରି। ଦିନେ ଦି ଦିନି ରହିକି ତାପରେ ଆସିବୁ ଆଉ।
ହଁ ଭଲ ଲାଗିବ ବୁଲିବା।
ତୋ ମ୍ୟାରେଜେ ଟାଇମି ଆସିଲାଣି ସମସ୍ତେ ଏକାଠି ହବା ଆଉ। ଉଁ ଖୁସି ମଜା ହବ। ଆଉ ଅପା ମାନେ ବି ସବୁ ଆସିବେ ଅପା ପିଉସା ସବୁ ଏକାଠି ହବା।
ହୁଁ ଭଲ ଲାଗେ ଏମତି କିଛି ଗୋଟେ ଘରେ ସମସ୍ତେ ଏକାଠି ହେଲେ ବହୁତ ବଢିଆ ଲାଗେ। କାରଣ ସବୁ ଟାଇମି ରେ ସବୁ ଲୋକ ଏକାଠି ହେଇପାରନ୍ତି ନେହିଁ କିଛି ଗୋଟେ ଫଙ୍କସନ୍ ହେଲେ ହିଁ ସମସ୍ତେ ଏକାଠି ହୁଅନ୍ତି। କିନ୍ତୁ ଅଲଗା ବେଳେ ଜଣେ ଥିଲେ ଜଣେ ନଥିବେ ଏମିତି ସବୁ କାରଣ ସମସ୍ତଙ୍କର ତ ବ୍ୟସ୍ତ। ତ ନା କରୁଥୁବେ କି କଣ ଘର। ଘର ଇଏରେ ଆସି ପାରୁନଥିବେ ତ ଗୋଟେ ଫଙ୍କସନ୍ ହେଲେ ଏକାଠି ହୁଅନ୍ତି। ତ ଭଲ ଲାଗେ ଆମର ବି ବି ଆଗକୁ ଗୋଟେ ଫଙ୍କସନ୍ ଆସୁଚି ତ ଆମେ ବି ଏକାଠି ହେବା ବହୁତୁ ଖୁସି ଲାଗିବ।
ହଁ। ଆଉ ଯୋଉ ଦାଦା ଙ୍କ ପୁଅ ଆସିଥିଲା।
ହଁ ନାଇଁ ତା ଆଜି ସ୍କୁଲ ଏତେ ଦିନି ହେଲା ଛୁଟି ଥିଲା ନା। ତ ଆଜି ସେମାନେ ଫା ଟାଇମି ମାନେ ଛୁ ଛୁଟିି ପରର ଫାଷ୍ଟେ ଟାଇମ୍ ସ୍କୁଲ ପଳେଇଛନ୍ତି ତ ତାଙ୍କ ଦେହ ଟିକେ ଭଲ ନାହିଁ ଖରାରେ ଛୋଟ ଛୁଆ ଯାଇ ଖେଳାଖୁଳି କରିଛନ୍ତି ମାନେ ତା ଦେହ ଟିକେ ଭଲ ନାହଁ।
ହୁଁ ହୁଁ।
ତ ସେଇ ଆସଚି। ଥିଲା ସନ୍ଧ୍ୟାବେଳେ ଟିକେ ସମୟ ରହିକି ପଳେଇଚି ଆଉ ଆସିବ।
ଆଚ୍ଛା। ହଉ ଆଉ ଖାଇକି ଜଲଦି ଶୋଇପଡିବୁ ଖାଇନଥିଲୁ କିଛି।
ହଁ ମୁଁ ଗେଜେ ଟିକେ ବାହାରେ କୁ ଖରାରେ ବୁଲାବୁଲି କରିକି ଟିକିଏ ଦେହ ଭଲ ଲାଗୁନି ଆଉ।
ହଁ। ଆଉ ମାମା କଣ କରହୁଚି ଟିଭି ଦେଖୁଚି। ହଁ
ନାଇଁ ଟିଭି ଦେଖିନେହିଁ ଯେ ତା ଦେହ ବି ଟିକେ ଭଲ ନାହିଁ ଖରା ଗରମକୁ ନା ଦିନେ ଦିନେ କୁଆଡୁ କଣ ଟିକେ ଖରା କି କଣ ହେଇକି ତାକୁ ଟିକେ ଭଲ ଲାଗୁନେହିଁ ସିଏ ଟିକେ ରୋଷେଇ କରିକି ରେଷ୍ଟେ ନେ ନୋଉଚି ଶୋଉଚି ଆଉ।
ଓ ହ ହୋଉ ଆରେ ଆମ ଆଡେ ଏଇଥର କେମିତି କଣ ସବୁ ଆମ୍ବ ଆସିଥିଲା ଗଛଗୁରାକିରେ?
ଏ ବେଶୀ ଆମ୍ବ ଆସିନି ଏବର୍ଷ କିନ୍ତୁ ଅ ଅଳ୍ପ ଆସିଛି। ଏ ଆମ ଗଛରେ ଆମ ଯୋଉ ବାରି ଗଛରେ ବି ଭଲ ଆମ୍ବ ଆସିଥିଲା କଲିମି ଆମ୍ବ ଯେ। କିନ୍ତୁ ଏରାକ ପାରି ହୁଏନି କଣ ଖାଇ ଦିଅନ୍ତି ଯୋଉ କଣ କଲୁ ପାଦୁଡି ନା କଣ ଖାଇଦିଅନ୍ତି? କିନ୍ତୁ ଆସିଥିଲା ସବୁ ଖାଇଚନ୍ତି ଭଲ।